ହ୍ୟାଲୋ ହଁ କଣ କରୁଛନ୍ତି?
ଏଇ ବସଛି ଆଉ
ହୁଁ ହୁଁ।
ହୁଁ ମେସିନରେ ଲୁଗାପଟା ପକେଇକି
ଆ ରାତିକା ଖାଇବା ବନେଇ ସାରିଲାଣି?
ହଁ ବନେଇକି ମୁଁ ଖାଉଛି ଏବେ।
ହୁଁ ନା।
ଆଉ ଦିନ ସାରା ନାଇଁ ରୁଟି କରିବି କରି ନାହିଁ?
କି।
ଆ ଦିନକ ତରକାରୀ ଅଛି ଆଜି ରବିବାର ଗଲା ତ
ହୁଁ।
ଆ ହୁଁ। ଆ ଆମିଷଉପରେ ହେଇଥିଲା ତ ଅଛି ଆଉ ଖାଲି ରୁଟି ଟା ବନେଇବି ଆଉ?
କଣ ହେଇଥିଲା?
ଏ ମାଂସ ଟିକେ ହେଇଥିଲା ଆଉ ହଁ।
ହୁଁ ଚିକେନ୍ ନା
ହୁଁ ଚିକେନ୍। ଅ ହ ହ। ଆମେ ତ ବାଲେଶ୍ଵରରେ ଟିକେ ଆଜ୍ଞା।
ମୁଁ କଇଲି ସେ ତ ଗୋଟେ ଥର ପିଉଛନ୍ତି ଦି ଥର ହେଇଯିବ ଆଉ।
ହୁଁ।
ମୁଁ ଜଣଙ୍କ ଘରେ ସେମିତି କରୁଥିଲି ଯେ
ହୁଁ ଆମ ଝିଅ ତ ହଉଛି ଚିକେନ ହେଲା ମାନେ ରାତିରେ କହିବ ଟିକେ ରଖିଦବା ପାଇଁ ମୁଡି଼ ଖାଇବ?
ଆଚ୍ଛା।
ତାର ବହୁତ ମାନେ ଇଏ ଚିକେନ୍। ସେ ହଁ ମଟନ୍ ଟା ଖାଏନି ଆଉ ଚିକେନ ଆ ଚଉ ମାଛ ବି ଖାଇବା ପାଇଁ ଭଲ ପାଏନି। ଚିକେନ ତ୍ ଖାଏନି କେବଳ ସେଇ ଟିକେ ତାର ଝୋଳ ମଡି଼ ହେଲେ ତାର ହେଲା।
ଆଚ୍ଛା।
ହଁ ତାର ଅଣ୍ଢା ପ୍ରିୟ ଟିକେ।
ଅଣ୍ଡା ପ୍ରିୟ ଓହୋ ଝିଅ କେତେ ବଡ଼ ହେଲାଣି।
ଏଇ ସେଭେନ ରେ ପଢ଼ୁଛି ଏଟା ସେଭେନ ହେଲା ତାର ଆଉ।
ଆଉ ବୁଝିବାର ହେଇଗଲାଣି ଆଉ।
ହୁଁ ହୁଁ ବାର ବର୍ଷ ହେଇଗଲାଣିି ଆଉ।
ହୁଁ।
ହୁଁ। ଆଁଉ।
ଆଉ କୋଉ କୋଉ ନନଭେଜ୍ ଉପରେ କୋଉଟା ଭଲ ରୋଷେଇ କର?
ମୁଁ ତ ମୋ ମାନେ ସବୁ ରୋଷେଇ ଠିକ୍ ଠାକ୍ କରେ ସମସ୍ତେ ତତେ ଭଲ୍ କୁହନ୍ତି ଆଉ ଉ ହୁଁ ହୁଁ।
ଆଉ ନ ପରିବା ଉପରେ?
ଆ। ଆଉ ସବୁ ବେଳେ ମିସଭେଜ୍ ମୁଁ ବନାଏନି ନିରାମିଷ ମୁଁ ନିଜେ ତ ବେଶୀ ମାନେ ପନିପରିବା ସବୁ ରକମ ପନିପରିବା ମୁଁ ଟିକେ ତ ଖାଏନି ବାକି ଯୋଉଟା ଖାଏ ତ ଭଲ ବନାଏ।
ହୁଁ ହେ ହେ।
ହାଁ ନିଜର ଗୋଲି କୁହନ୍ତି ନା ଏ ନିଜେ ନ ଖାଇବା ଜିନିଷ ହଉଛ ନି ନିଜର ଗୋଟେ ରୁଚି ଆସେନି ହଁ ହେଲା ଯାହାର ନିଜର ଗୋଟେ ଆଗ୍ରହ ଥିବ ଖାଇବା ଲାଗିକା ସେଇ ଜିନିଷ ଟା ଅଟୋମେଟିକାଲି ଭଲ ହିଁ ହେଇଯିବ। ଆ ନିଜର ହୁଁ ଆମେ ନିଜର ଯୋଉଟାରେ ରୁଚି ନଥିବ ସେଇଟା ଏତେ ଠିସ୍। ସିଏ ଆସିବନି।
ହୁଁ ମୋର ଗୋଟେ ପ୍ରକାର ନେଚର
ହୁଁ।
ଆମେ ତ ଖାଉନା ଆଇଁଷ ଫାଇଁଷ ଆମର ଖାଇବା ପିଇବା ନାହିଁ ପିଆଜ ରଶୁନ ସଂଖ୍ୟା ନାହିଁ ତ ଯୋଉଟା ସା ତାହା ବନାଯାଏ ମୁଁ ନ ଖାଇଲେ ବି ସୁଧା ମାନେ ମୋର ଇଣ୍ଟରେଷ୍ଟ୍ ବନେଇବା ପାଇଁ।
ଉୁଁ ହୁଁ।
ବନେଇ ପିଲାକୁ ଖାଇଵାଦେବାକୁ ମତେ ଇନ୍ଟେଷ୍ଟ୍ ରହେ କାହିଁକି ନା ମୋ ହଜବେଣ୍ଟ୍
ପା ବାରବ ତାର ତ ବିନା ପିଆଜ ରସୁଣ ମୁଁ ସବୁ କରେ ସମବାର ଗୁଡାକର ମୁଁ ବିନା ବିନା ପିଆଜ ରସୁଣ ରେ ଖାଏ ଆ ହୁଁ। ଆଉ ମୁଁ ଆଳୁ ପରଟା ଆମ ଝିଅ ଖାଇବା ପାଇଁ ମାନେ ଫ୍ୟାମିଲି ରେ ସମସ୍ତେ ଆଳୁ ପରଟା ଟା ମୋ ହାତରୁ ସମସ୍ତେ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି।
ନାହିଁ ଏବେ ତ ସମସ୍ତେ ବଢିଆ ରୋଷେଇ କରୁଛନ୍ତି ମାନେ
ହଁ ଏବେ ଯେ କେଉଁଠି ବି ଟିକେ ଟିକେ ଫଲ୍ଟ ରହିଲେ ଟିକେ ଟିକେ ଦେଖିନେଲେ ୟୁଟ୍ୟୁବ୍ ବାସ୍।
ହଁ ୟୁଟୁବ୍ ନ ଦେଖିଲେ ଏବେ ଧର ଆଜି ଗୋଟେ ଜିନିଷ ଟା ଟିକେ ଖରାପ ହେଇଗଲା ଆଉ ହଁ ଆଇଡିଆ ଯାଉଛି ଆଉ ହଁ ଏଇଟା ମୋର କେମିତି ହେଲେ ଏଇଟା ଭଲ ହବ ସେଇଟା ମୋର କେମିତି
ମୁଁ ଯେତେବେଳେ ଫାଷ୍ଟ୍ ଷ୍ଟେ ବହାଘର ତ ପନ୍ଦର ଷୋଳ ବର୍ଷ ହେଲାଣି ବାକି ଯେତେ ବେଳେ ପୁଷ୍ଠା। ଟୀଙ୍ଗୀରେ ମୋ ଆଳୁପରଟା ମୋ ଶାଶୁଘରେ କେହି ବନାଉନଥିଲେ କି ମୁଁ ଏମିତି ଦେଖିକି ଥରେ ତ ଏକାଥରେ ନ୍ୟୁଜପେପର୍ ବି ମାନେ ଆସୁଥାଏ ମୁଁ ଦେଖିକି ଯେତେବେଳେ ବନେଇ ଫାଷ୍ଟ୍ ମୋ ଭଲ୍ ଲାଗିଲାନି ମତେ ନିଜକୁ ଭଲ ଲାଗିଲାନି ତାପରେ ଥରେ ଗୋଟେ ତାର ମୋବାଇଲ୍ ସେହି ଭିତରେ ମୁଁ ତ ଟିକେ ଦେଖି ନେଇଥଥିଲି ତ ସେଇଭଳିଆ ପ୍ରୋସେସ୍ ର ବନେଇଲି ହଁ ଭଲ ଲାଗିଲା ତାପ ଥରକୁ ସବୁଠୁ ମାନେ ଆ ପରେ ପରେ ବଢିଆ ସେଏ ହଉଛି। ସେବେଠୁ ଆଜି ପର୍ଯ୍ୟନ୍ତ କେହିବି ଯିଏ ବି ଆମ ଆଳୁ ପରଟା ଖାଆନ୍ତି ସମସ୍ତେ ମୋତେ କହିବେ ତମେ କେମିତି ବନଅ ବହୁତ୍ ବଢିଆ ମାନେ ଇଏ ଆସେ। ତ ଗୋଟେ ଜିନିଷ ହଉଛି ବନେଇଲେ ଦି ଥରେ ଦିଥର ଯଦି ବି ହେଲେ ତାପ ପରେ ପରେ ଅଟୋମେଟିକାଲି ହଉଚୁ ସେ ଜିନିଷ ପୁରା ଏଇ ଜିନିଷଟା ଏଇଟା ପୁରା ହେଲେ ହିଁ ଠିକ୍ ଆସିଯିବ।
ହଁ ହଁ।
ହୁଁ ହୁଁ।
ଆଉ ମୁଁ ସେମିତି ଫାଷ୍ଟ ଯେତେବେଳେ ଆଳୁ ପରଟା ବନଉଥିଲି ମାନେ ବୁ ଲାଗିଯିବ ମାନେ ସେ ଚକି ଯେତିକି ଲାଗିବ ତା ବାଡିରେ ସେତିକି ଲାଗିବ ଏମିତି କୁହନି ରାତିରେ
ଆପଣ ଗୋଟେ କାମ କରିବେ ମଇଦା ଟା ନେବେ ମଇଦା ମାନେ ମଇଦା କଣ ବେଲିବା ବେଳେ ବେଲିବା ବେଳେ ଆପଣ ମଇଦା ଟା ନେବେ ଦେଲେ ଆଉ ଚକି ବେଲଣା ରେ ଆଉ ଲାଗିବ ନାହିଁ। ମୁଁ ସେଇଟା ଗୋଟେ ଟିପସ ଦେଖିଥିଲି ଥରେ
ମଇଦା ଦରକାର ପଡୁନି କି ଅଟା ବି ଦରକାର ପଡୁନି ମୋର କିଛି ଫାଟୁନି କି ତା କୋଉଠି ବି ଲାଗୁନି।
ନା ଫାଟିବା ତ ନାଇଁ ବିଲକୁଲ ଟିକେ ମଇଦା ହାତ ମାନେ ସେ ଚକିବଲା ଖାଲି ହାଲକା ମାନେ ଉ ଜମା ବି ଇଏ ହବନି ଟିକେ କରିଦେଲେ ବଢିଆ ର କମ ଆସ୍ତେ ଆସ୍ତେ କଲେ ହୁଁ ବାସେ ପୁରା ବଢିଆ ସେ ହଉଛି ଗୋଲ ହେଇକି ଆରାମ ସେ ହେଇଯିବ।
ବେଶୀ ଶୀତ ଦିନେ ବେଶୀ ଗରମରେ ଖାଇବାକୁ ଗରମରେ ମତେ ସବୁ ଜିନିଷ ଖାଇବା ପାଇଁ ବହୁତ କଷ୍ଟ। ଓ ଝାଳ ବହୁଛି ଆଜି ଏଇ ଚିକେନ ଖାଇବା ମାନେ ଝାଳ ବଉଛି ମାନେ ଯେମିତି କିି ପୁରା ଇଏ ହେଇଯାଉଛୁ।
ଓହୋ।
ହ ଆଜି ଆଜି ଆଜି ସବୁଠୁ ଏପଟେ ବାଲେଶ୍ଵରରେ ଆଜି ବହୁତ ଗରମ ମାନେ ବହୁତ ଗରମ ମାନେ ଯେମିତି ବୈଶାଖ ମାସ ଆଜ୍ଞା।
ଗୁଡ଼ଗୁଳି ଟା ବେଶୀ ହଉଛି।
ହଁ ଆଜି ସବୁଠୁ ମାନେ ଆଜି ସବୁଠୁ ଟପ୍ ଗରମ ମାନେ ଏ ମାସରେ।
ଓହୋ।
ବହୁତ ଗରମ ଆଜି ଯେମିତି ଖରାକୁ ସେମିତି ଗରମ।
ହଁ ଆମର ବି ଗରମ ଲାଗୁଛି।
ହୁଁ ଆଞା ଆଜି ଏଠି ଗରମ ହେଇଛି ମାନେ ପୁରା ହନ୍ତସନ୍ତ କରିଦେଲା ଭଳିଆ ଗରମ ହେଇଛି। ମାନେ ସବୁବେଳେ ପୁରା ମାନେ ଦେହର ଝାଳ ଫାଳ ପୁରା ଗମଗମ ହେଇକି ବହି ଚାଲିଛି ଦେହ
ଆଉ ଶାଶୁ ଶଶୁର
ନାଇଁ ଶଶୁର ନାହାନ୍ତି।
ହଁ।
ଶାଶୁର ବୟସ ହେଲାଣି ଆଉ।
ସବୁ ଯାକ ସେବା ଯତ୍ନ କରିବାକୁ
ଉୁ ହୁଁ ହୁଁ। ହଁ ସମସ୍ତେ ଅଛନ୍ତି। ଆମ୍ ତିନି ଜା ତ।
ଓହୋ ତମେ କେତେ ନମ୍ବର?
ମୁଁ ସାନ।
ତାହେଲେ ରୋଷେଇ ଡିଉଟି ଟା ତମ ଉପରେ ପଡୁଥୁବ ବୋଧେ?
ନାଇଁ ସମସ୍ତେ ଅଲଗା ଅଛନ୍ତି ହୁଁ ହୁଁ।
ଆଉ ଶାଶୁ?
ଶାଶୁ ସେ ଗୋଟେ ଜାଗାରେ ରହୁଚନ୍ତି ବାକି ସମ ସ୍ତ ବୁଝୁଚନ୍ତି ହଁ ହଁ ହଁ ବଡ ହଁ ବଡ ଜା ସେ ଆଶା ରୁହନ୍ତିନି ମଝିଆ ଯୋଉ ମାନେ ଦେଢୁଶୂର ସିଆରେ ଏକ୍ସପାଡ୍ ହେଇଯାଇଥିଲେ ଯୋଉ ସିଏ ବି ସେମିତି ବିଶେଷ ବୁଝାସୁଝା କରନ୍ତିନି ଯେହେତୁ ତାଙ୍କର ଟିକେ ଇଏ ରହିଚି ହଁ ହୁଁ ହୁଁ ହୁଁ ହୁଁ।
ହୋଉ ଭଗବାନଙ୍କ ଦୟାରୁ ଯୋଉ ମାନେ ଯୋଉ କହନ୍ତିନି ଯିଏ ଭାଗ୍ୟବାନ ତାର ଭାଗ୍ଯରେ ଭାପ୍ ବାପା ମା ମିଳନ୍ତି।
ହୁଁ ହୁଁ ଗଲା ପାଖ ନାଁ ସିଏ ପାଖରେ ହିଁ ଏ ଶାଶୁ ମୋ ପାଖରେ ଖିଆପାଆ
ଓହୋ ଯାହା ହୋଉ।
ତା ମୁଁ ତାପରେ ସେମାନେ ବି ତାଙ୍କର ସେତେ ଦାୟିତ୍ୱ ନବା ପାଇଁ କୁଣ୍ଠାବୋଧ କଲେ କାହିଁକି ନା ସେମାନେ ଆସିଲେନି। ମୋ ଠୁ ପନ୍ଦର ବର୍ଷ ଆଗରୁ ସବୁ ବାହା ହେଇକି ଆସିଲେଣି ବୋହୁତ ସେମାନେ ହଁ ମୋ ଦେ ଦେଢୁଶୂର ଯୋଉ ମାନେ ଜା ମାନେ ମୋଠୁ ସବୁ ଦଶ ପନ୍ଦର ବର୍ଷ ସବୁ ମାନେ ଆଗରୁ ଆସିଚନ୍ତି। ବୟସରେ ବି ମୋଠୁ କା ମାନେ ବୋହୁତ ବଡ ହେଲା ହୁଁ।
ତାହେଲେ ଶାଶୁ ଭଳିଆ ହେଇଯିବ ନା।
ହଁ।
ହୁଁ।
ସେମାନେ ଟିକେ କୁଣ୍ଠାବୋଧ କରୁଚନ୍ତି।
ନାଇଁ ମୁଁ ସେଇଆ ବେଳେ ବେଳେ ଭାବେ ମୁଁ ନା। ତମେ ଭା ଦରକାର ଆମକୁ ତ ବୟସ ଏତିକ ମାନେ ସିଏ ଆମ ଛୁଆ ଭଳିଆ। ସେ ଛୁଆ ମାନଙ୍କୁ କୋଉ ପ୍ରକାର ଯତ୍ନ ନିଆଯାଏ? ସିଏ ଜା ହୋଉ ସେ ଜା ହୋଉ ବୟସ ଉରା ତ ଦେଖିବାର ଅଛି ନା?
ଉଁ ହୁଁ। ଆଉ ଉଁ ପିଲାମାନେ ପଢାପଢି କରୁଚନ୍ତି?
ହଁ ପିଲାମାନେ ପଢାପଢି କରୁଚନ୍ତି। ମୋ ଝିଅର ଆଡମିଶନ ହବ ଭୁବନେଶ୍ଵରରେ। ଆଡମିଶନ ହବ ବୋଲି ଚାଲିଚି ତାର ସିଟ୍ ବୁକିଂ ହେଇଥିଲା। ଆଉ ଏଇ ପାଞ୍ଚ ଭିତରେ ତାର ଆଡମିଶନ କରିବାକୁ ପଡିବ। ଆଜି ସେହି କଥା ଡିସକସନ୍ ହୋଉଥିଲା। ତ ତାର ଆଉ ଯୋଉ ଫର୍ମାଲିଟିଜ୍ ଗୁଡା ଅଛି ତାକୁ ସବୁ ଅନଲାଇନ୍ ସବୁ ଇଏ ହୋଉଥିଲା। ଫିଲ୍ ଅପ୍ ହୋଉଥିଲା।
ହୁଁ।
ସିଟ୍ ବୁକିଂ ଅଲରେଡି ସରିଲାଣି।
ଉଁ ହୁଁ।
ଉଁ‌ ସେ ଦିଆ ତା ସାଙ୍ଗର ଆଉ ଜଣଙ୍କର ଆଡମିଶନ କରୁଚି। ସିଏ ତା ସାଙ୍ଗ କିଟ୍ରେ ଆଡମିଶନ କରୁଚି। ତ ତାର ଆଡମିସନ ସରିଗଲାଣି। ଆର ସୋଅରେ ମୋ ଝିଅ ତାର ସୋଅରେ କରିବ ତ। ତେଣୁ ସୋ ରେ ତାର ଆଡ ମିଶନ ହେଇନି ହବ ଏଇ ପାଞ୍ଚ ତାରିଖ ଭିତରେ ମାନେ ଏଇଟା ଫାଷ୍ଟ ରାଉଣ୍ଡ ତାପରେ ସେକେଣ୍ଡ ରାଉଣ୍ଡ ଥାର୍ଡ ରାଉଣ୍ଡ ଅଛି ଆଉ।
ଏ ପିଲମାନେ ସବୁ ବଡ ହେଇଗଲେଣି। ଆମର
ଏ ଯୋଉ ବହିର ଯୋଉ ପ୍ରୋବ୍ଲେମ୍ ପୁ ବହି ଅଭେଲେବୁଲ୍ ହେଉନି। ପାଠ ପଢ଼ିବା ପାଇଁ କେବଳ ଶିଶୁ ମନ୍ଦିର ବହି ଗୁଡ଼ାକ ମିଳି ଯାଇଛି, କିନ୍ତୁ ଗମେଣ୍ଟ ବହି ଗୁଡ଼ାକ ଗମେଣ୍ଟ ଏ ସବୁ ଦୋଅନ୍ତି,।
ବାବା କୁହନା କୁହନା ଆମର ସେତେବେଳେ ବହୁତ ହଇରାଣ ହେଇଛୁ, ଛୁଆ ମାନେ ଆମର ସ ସ ଶିଶୁ ମନ୍ଦିର ପଢୁଛନ୍ତି ନା।
ଉଁ।
ଆମେ ବି ବହୁତ ହଇରାଣ ହେଇଛୁ, ଏଇ ଯୋଉ ଗମେଣ୍ଟ ବସ୍ ପାଇବା ଟା
ନା ଆମର ମିଳିଯାଉଥିଲା, ଯେହେତୁ ଟିଚର୍ ମାନଙ୍କ ମାନେ ଇଏର ମିଳି ଯାଉଥିଲା କିନ୍ତୁ ଏଇ ଯୋଉ ବହି ଚେଞ୍ଜ ହେଲାକୁ ତାଙ୍କର ତ ଏଭେଲେବୁଲ୍ ହଉନି, ଆମକୁ କଣ ଦେବେ?
ସିଏ ଆମର ବି ସେଇୟା ହେଇଥିଲା, ସେ ମାନେ ଟିର୍ଚର ମାନେ ଚିହ୍ନା ହଁ, ଦେଇଦେବେ। କିନ୍ତୁ, ଏବେ କଣ ହଉଚି ନା, ସ୍କୁଲକୁ ପିଲାକୁ
ବେଶୀ ହିସାବରେ ବହି ଆସୁଛି, ତାପରେ ଅଳ୍ପ ଅଳ୍ପ ଆସୁଛି, ଏ ସବୁ ଆଉ। ଆଉ ସବୁ ଦେହ ପା ଭଲ ଅଛି?
ହଁ, ଦେହ ପା ଗୋଟେ ପ୍ରକାର ଭଲ ଅଛି ଆଉ।
ସବୁ ତ ଆମେ ତ ସବୁ ସମ୍ପୂର୍ଣ୍ଣ ସବୁବେଳେ ସେ ଭଗବାନଙ୍କ ଉପରେ ସମର୍ପଣ।
ଆଉ ଓହୋ ହଁ, ପିଆଜ ରସୁଣ ବି
ହଁ, ଆମେ ଭାବୁଛେ ହୁଁ, ଆମେ ଭାବୁ କି ଭଗବାନ ମାନଙ୍କର ଇଛା ଏଇଟା ଆମେ ଏଇଠି ଚାଲି, ଏଇଠି ପଡିଲୁ, ଏଇଠି ବସିଲୁ, ସବୁ ଏ ଭଗବାନଙ୍କର ଇଚ୍ଛା।
ଏୟା ଆଉ ଭଗବାନଙ୍କର ଆଶିର୍ବାଦ ଅସୁବିଧା ଯେମିତି ଆପଣଙ୍କ ଉପରେ ଥାଉ। ଭଲରେ ରୁହନ୍ତୁ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ ବି କଥା ହେଇକି ଆଉ
ହଁ ମତେ ବି ବହୁତ ଭଲ ଲାଗିଲା ହଁ ହଁ,